ହାଲୋ ଆଜ୍ଞା ବନ୍ଧୁ ଜୟ ଜଗନ୍ନା ଶୁଭ ଅପରାହ୍ନ, କଣ କରୁଚନ୍ତି?
ଏଇଟେ ଉଁ ବସିଥିଲି।
ଆଉ ବନ୍ଧୁ ଆପଣଙ୍କର ମଧ୍ୟାହ୍ନ ଭୋଜନ ଗ୍ରହଣ କରିସାରିଲେଣି?
ନାଇଁ କରିନି ଆଉ ପନ୍ଦର ମିନିଟ ପରେ କରିବି।
ଆଚ୍ଛା ଆଚ୍ଛା ଆଉ କଣ ହେଇଚି ଆପଣଙ୍କର ହଁ ମୁଁ କରିସାରିଲିଣି ମଧ୍ୟାହ୍ନ ଭୋଜନ। ଏବେ ହିଁ ଜଷ୍ଟ
ଭାତ ହେଇଥିଲା ଆମର ଆଉ ବୁଟ ଡାଲି ଯୋଉ ବୁଟ ଯାଇ ସେଇଟା ଡା ଲାମା କରିଥିଲି ଆଉ ହେଇଥିଲା ଆମର ଆଳୁ ଭର୍ତ୍ତା ହେଇଥିଲା। ଏମିତି କରିକି ଖାଇଥିଲୁ ଆଉ। ଏଇ ବର୍ଷା ପାଗକୁ କଣ ରୋଷେଇ କରିବ। ଆଉ ବାହାରୁକୁ ତ ଯାଇ ହଉନି କୌଣସି ପରିବା ପତ୍ର କିଛି ତ ଆଣି ହଉନି। ଆଉ ବାହାର ପରିବା ବି ଏଇନା ଖାଇବା ଠିକ୍ ନୁହଁ। ଯାହା ଖାଇବା କଥା ଖାଉଚ ଆଉ, ଆଉ ବାନ୍ଧବି ଏବେ ବର୍ଷା ହଉଚି ଆପଣଙ୍କର ସିଆଡେ ବୃଷ୍ଟିପାତ? କମି ଯାଇଚି ନାଇଁ।
ହୁଁ ହୁଁ।
ଯାଆ ହୋଉ କିନ୍ତୁ ଅନବରତ ସକାଳୁ ଯେ ବର୍ଷା ହଉଚି କମି ଯାଉଛି ଲଗାତାର ଲାଗିକି ରହିଛି ଆଉ କଣ କରିବା ବନ୍ଧୁ?
ଆଉ ଆମେ ବି ସେଇ ଉଁ ଖାଇଥାନ୍ତି ଏବେ ଆମର କଖାରୁ ଫୁଲର ବରା ଜାଣିଛନ୍ତି?
ଆଜ୍ଞା ଆଜ୍ଞା ଆଜ୍ଞା ହଁ।
ସେଇଟା ଟିକେ ଘରେ କରିଥିଲେ ତ ସେଇଥିରୁ ଦି ତିନିଟା ଖାଇ ଦେଇେଛି ଆଉ ଏଇନା ଇଚ୍ଛା ନାହିଁ ଆଉ ପନ୍ଦର କୋଡିଏ ମିନିଟ୍ ପରେ ଖାଇବି ଆଉ
ଅଁ ହା କଖାରୁ ଫୁଲ ବରା ଭାରି ଵଢିଆ ଲାଗେ
କିଛି ଖାଦ୍ୟ ହେଇଛି ଭାତ ଡାଲି କଖାରୁ ଫୁଲବରା ଆଉ ତାର ଯୋଉ ଗୋଟେ ତା ନାଡ଼ର ଭଜା ହୁଏ ଜାଣିଛନ୍ତି?
ଆଜ୍ଞା ଆଜ୍ଞା ଆଜ୍ଞା ହଁ।
ସେ ଭଜା ଆଉ ଉଁ ଆଉ କଣ ତ ଜହ୍ନି ତରକାରୀ ଆଉ ଆଳୁ ଭର୍ତ୍ତା
ଓହୋ ଯାଆ ହଉ ଯା ଖାଇବାକୁ ଯୋଉ ସାନନ୍ଦ ଆନନ୍ଦ ଯୋଉ କେତେ ଆନନ୍ଦ ମିଳେ ଓଡିଆ ଖାଦ୍ୟ ଖାଇକି ଆଉ ଖାସ କରି ଏଇ ଦେଶୀ ଖାଦ୍ୟ ଯେତେ ଯାହା ସବୁ ଖାଇବ ସେ ତ ପାଟିରେ ଲାଗିଯିବ ଯଦି ଆଉ ସେ ପା ସେ ସୁଆଦ ଛାଡିକି ଯିବ ହିଁ ନାହିଁ ନାହିଁକି? ଆଉ ଏଇ ସବୁ ଜେମିତି କହିଲେ ଆପଣ କଖାରୁ ଫୁଲ ବରା ହଉ ସେ କଖାରୁ
ପ୍ରସ୍ତୁତି ଜାଣିଛନ୍ତି ପ୍ର ଏ ସବୁ ଜାଣିଛନ୍ତି କଖାରୁ ଫୁଲ ବରା କେମିତି ହୁଏ ଜାଣିଛନ୍ତି?
ଏଇ ଦେଶୀ ଜିନିଷ ଓପରେ ମତେ ଟିକେ ଏତେ ତାର ଜ୍ଞାନ ନାହିଁ ସେ ବିଷୟରେ
ହୁଁ।
ଆପଣଙ୍କୁ ଜଣାଅଛି ଯଦି ଟିକେ
ମୁଁ ତ ଜାଣି ମୁଁ ତ କେବେ କରିନି ଅବଶ୍ୟ ଯେତିକି ଜାଣିଚି ତାକୁ ଚାଉଳ ବାଟିକି କରନ୍ତି ଏଇ ଚାଉଳ ମ ଅରୁଆ ଚାଉଳକୁ ଟିକେ ସମୟ ଭେଦେଇଦେବେ ଭେଦେଇକି ତାକୁ ବାଟି ଦେବେ ବାଟି ଦେଇକିନା ଲ ଲଙ୍କା ଗୁଣ୍ଡ ହଳଦୀ ଗୁଣ୍ଡ ଏସବୁ ଗୁଣ୍ଡ ପକେଇକି ଉଁ ତାକୁ ହ ତାକୁ ଏମିତି ପକେଇକି ଏପଟ ସେପଟ କରିକି ଛାଣିବେ ନହେଲେ ଉଁ ଚାଉଳ ଗୁଣ୍ଡ ବଦଳରେ ଚାଉଳ ଅଟା ବଦଳରେ ବେସନ ବି ନେଇପାରିବେ। ତାକୁ ଖାଇବାକୁ ବହୁତ ସୁନ୍ଦର ଲାଗେ।
ହଁ ଅଁ ଆପଣ ତାହାଲେ ଆଜି ଖାଇବେ ଆଉ ହଉ ଆ ବନ୍ଧୁ ମୁଁ ଯେତେ ଆଗମନ କରିବି ମତେ ଟିକେ ବନେଇକି ଦେବେ ଯଦି
ନିଶ୍ଚିନ୍ତ ଆମ ଏଠି ତ ଆମ ବାରିରେ ଏତେ କଖାରୁ ଗଛ ଲାଗେନି ଲାଗ ସେଥିପାଇଁ ଆମେ ସବୁବେଳେ ବି ଖାଇବାକୁ ଆମକୁ ମିଳେନି ତ ଭାଉଜଙ୍କ ବାପା ପଠେଇଥିଲେ କଖାରୁ ଫୁଲ ସେଇଥିରୁ ଟିକେ ସେମାନେ ତାଙ୍କର ଟିକେ ପଠେଇଲେ ଆମେ କରିକି ଖାଉ ଆଉ।
ସେଆଉ।
ଆପଣ ବର୍ଷା ପାଗରେ ଆପଣ ବାହାରୁକୁ ତ ବାହାରି ପାରୁନଥିବେ।
ନା ନା ବାହାରୁକୁ ତ ଯାଉନୁ ସେଇ ଘରେ।
ଏବେ ଏ ସବୁ ଏଇନା ବିବାହରେ ସବୁ ଚାଲିଚି ନା ଋତୁ ବିବାହ ହଉଚି। ତିଥି ପିତି ଲଗ୍ନ ଏଇନା ପଡୁଚି ନା। ହଁ ଏ ଆପଣ କେତେଟା ବିବାହ ଆଁ ଯାଇଁକି ଯୋଗ ଦେଲେଣି?
ମୁଁ ତ ମୋ ଭଉଣୀଙ୍କର ଗୋଟେ ବିବାହରେ ଯୋଗ ଦେଇଥିଲି। ଆଉ ଉଁ ଆଉ ଗୋଟେ ଭାଇଙ୍କର ନିର୍ବନ୍ଧ ତ କାଲି ସରିଚି।
ହଁ ଆଉ ବାହାଘର ହବ ପନ୍ଦର ତାରିଖରେ ହବାର ଅଛି ବାହାଘର ସଇଲେ ସଇଲା ଏ-ସେଇ ଦିଇଟା ଆଉ।
ମୁଁ ବାନ୍ଧବୀ ଗୋଟେ କଥା କହୁଚି ମୁଁ ବ ପ୍ରାୟ କିଛି ଦିନ୍ ପୂର୍ବରୁ
ଆଜ୍ଞା।
ଅ ମୁଁ ଗୋଟିଏ ବିବାହରେ ଯୋଗ ଦେଇ ଥିଲି। ସେ ବିବାହରେ ଯେ ଯୋଗ ଦେଇଥିଲି ତ ସେ ବିବାହରକୁ ଯେତେବେଳେ ସେଇଠି ବିବାହର ସବୁ କାର୍ଯ୍ୟକ୍ରମ ସବୁ ହଉ ଥିଲା ବିଧି ସବୁ ବସିକି ହଉଥିଲା ସେଇ ଅଗ୍ନିକୁଣ୍ଡ ପାଖରେ ମୁଁ ସେଠାରେ ବସିସ୍ ସବୁ ଦେଖୁଥିଲି ଅନୁଧ୍ୟାନ କରୁଥିଲି କି ବିବାହର କେତେ କେତେ ପ୍ରକାରର କଣ ସବୁ ବିଧି ଥାଏ ବୁଝିଲେ ମୁଁ ଯେତିକି ଆ ଜ୍ଞା ମୁଁ ଯେତିକି ଦେଖିଲି ପ୍ରଥମେ ଏ ଯିଏ କନଆ ଥିଲେ ତାଙ୍କୁ ଡକାହେଲା ବିବାହ ମଣ୍ଡପକୁ।
ହଁ।
ସେ କିଛି ସମୟ ବସିଲେ ତାପରେ ତାଙ୍କ ସହିତ ଆମର ଯିଏ ପଣ୍ଡିତ ଥିଲେ ଅଁ ଯିଏ ପଣ୍ଡିତ ଯିଏ ଥିଲେ ସିଏ କିଛି ତାଙ୍କ ସାଙ୍ଗରେ ମାନେ କରିଲେ ତାଙ୍କ ସାଙ୍ଗରେ ରୀତି କଲେ ରୀତି ଗଲା ପ-କରିସାରିଲା ପରେ ପୁଣି ସେ କନିଆକୁ ଅଲଗା ରଖାହେଲା ପୁଣି ଅଲଗା ମାନେ ଗୁଁ
ଦୁଇଥର ବର ଦୁଇଥର କନ୍ୟା ଦୁଇଥର ଆସିକି ପୂଜା କରାହବ ଫାଷ୍ଟ୍ ତାପରେ
ହଁ ଏମିତି ଦୁଇ ଦୁଇଥର କରିକି ଆସିକି ଶେଷରେ ଦି ଜଣଙ୍କୁ ଏକାଠି ବସେଇକି କରେଇଲେ ମାନେ ତାଙ୍କର ବିଧି ହେଲା ହେଲା। ଯେତେବେଳେ ସେ ଏକାଠି ବସିଥିଲେ ଏଁ ଆ ବନ୍ଧୁ ଆପଣଙ୍କର ଶବ୍ଦ ଟିକେ ସ୍ପଷ୍ଟ ଆସୁନି ଏବେ।
ହଁ କୁଅନ୍ତୁ ଶୁବିଲା?
ଆଜ୍ଞା ଆସିଲା ଆଜ୍ଞା ଆଜ୍ଞା ମୁଁ ଦେଖିଲି ମାନେ ଯେତେବେଳେ ଦି ଜଣ ଏକାଠି ବସିଲେ ସେଥିରେ ଗୋଟେ ଅତି ଏ ମାନେ ଭଲ ଛୁଇଁଲା ଭଳି ଗୋଟିଏ ଭଲ ଖେଳ ଯୋଉଟା କୁହନ୍ତି କଉଡି ଖେଳ ବୁଝିଲେ କଉଡି ଖେଳଟିଏ ହେଲା। ଯୋଉଥିରେ କଣ କରୁଥିଲେ ଅ ତାଙ୍କ ମାନେ କହିବାର ଅର୍ଥ କି। ସେ ଯିଏ ପାଠ ପଢୁଥିଲେ ଯେ ପଣ୍ଡିତ ଯିଏ ଥିଲେ ସେ। କହିଲେ କି ଯିଏ ଖୋଲିଦବ ତା ରାଜ ରହିବ। ମାନେ ସିଏ ଆଗକୁ ରାଜୁତି କରିବ ଏମିତି କହିଲେ। ଯିଏ ସେଇ ଯୋଉ ମୁଠାରେ ଯିଏ ରଖିଛି ମୁ ଉ ମାନେ ବର ଧରିଛି ଯଦି କନ୍ୟା ଖୋଲି ଦଉଛି ତାହେଲେ। ବର ଉପରେ କନିଆର ରାଜୁତି ରହିବ। ଆଉ ଯଦି କନିଆର ହାତ ଖୋଲି ଦଉଛି ବର। ତାହେଲେ କନିଆ ଉପରେ ବରର ରାଜୁତି ର ହ ନା ମୁଁ କିନ୍ତୁ ସେଇ ଜିନିଷ ଟା ମୁଁ ଦେଖିଲି ଯୋଉଟା। ସେଥିରେ ମୋ ସେ ଦି ଜଣ କଣ କଲେ ନା। ଦି ଜଣ ଯାକ କଥାବାର୍ତ୍ତା ହେଇକି ଇଏ ତାଙ୍କୁ। ସହଯୋଗ କରିକି ସିଏ ଖୋଲିଦେଲେ ଆଉ କନିଆ ବି ସହଯୋଗ କରିକି ବରଙ୍କର ହାତ। ଖୋଲିଥିଲେ ମାନେ ଟିକେ ଢିଲା କରିକି ନା ଖୋଲିଦେଲେ।
ହୁଁ।
ତାର ଅର୍ଥ କଣ ମୁଁ ଦେଖିଲି କି ସେ ଦି ଜଣ ଚାହାନ୍ତି କେହି କାହା କୁ ରାଜୁତି ନ କରିବା ପାଇଁ।
ହୁଁ ହୁଁ।
ସେଥିରୁ ଜଣା ପଡିଲା କଣ କି ଦି ଜଣ ଯାକ ଚାହାନ୍ତି ଆମେ। ଦି ଜଣ କାହା ଉପରେ ରାଜୁତି ନ କରି ପରସ୍ପର ମିଶିକି। କି ଆମେ ଯାହା କରିବା ପରସ୍ପର ମିଶିକି। ଆମେ ସବୁ କିଛି କରିବୁ ଠିକ ଅଛି। ସେଟା ଦେଖିକି ମାନେ ଦେଖନ୍ତୁ ଓଡିଆର ସେଇ ମାନେ ଆମ ପରମ୍ପରା ଆମ ସଂସ୍କୃତିର। ଏମିତି ଗୋଟେ ଜିନିଷ ସେଇଟା ମୁଁ ଦେଖିଲି। ତାପରେ ସେମାନେ କଣ କଲେ ଯୋଉ ବରମାଳା ଦେଲେ। ତାପରେ ସେ ଯୋଉ ସାତ ଘେରା ବୁଲିକି ଅଗ୍ନିର ସେମାନେ ସାକ୍ଷୀ ନେଲେ ହଁ। ସାକ୍ଷୀ ନେଇ ସାରିଲା ପରେ ସେମାନେ ଦି ଜଣ ପରସ୍ପର ପରସ୍ପରକୁ ସେତିକି। ଭରସା ଆଉ ବିଶ୍ଵାସର ସହିତ ସେମାନେ। ଆଗକୁ ବଢିବାର ମାନେ ସେ ଯୋଉ ମାନେ ନେଲେ ସେ ପ୍ରତିଜ୍ଞାଟା ନେଲେ। ସେ ଜିନିଷ ଦେଖିକି ମୋ ଆଖିରୁ ଲୋତକ ଝରି ପଡିଲା। ମୁଁ ମାନେ ଜିନ ତ ଦେଖିକି କଷ୍ଟ ତ ହୁଏ ଯେତେବେଳେ ଝିଅ ବିଦା ହୁଏ କଷ୍ଟ ତ ହୁଏ। ଯୋଉମାନେ ନ ବି ଯାଇଥାନ୍ତି ସେମାନେ ବି ଦେଖିଲେ। ଝିଅ ବିଦା କାନ୍ଦ ଲାଗେ, ହୁଁ। ନା ଝିଅ ବିଦା ହେଲା ଯେତେବେଳେ ମୁଁ ଦେଖିକି ମତେ ବି କାନ୍ଦ ଲାଗିଲା ବହୁତ। ଆଉ ଏମିତି କିଛି ମୋର ଥିଲା ଅଭିଳାଷ ମୋର ଥିଲା। ଆ ଆପଣଙ୍କର କେମିତି କଣ ଅଭିଳାଷ ଥିଲା ଆପଣ ଦିଦିଙ୍କର ଯୋଉ। ବାହାଘରଟିକୁ ଯୋଗ ଦେଇଥିଲେ।
ତ ମୁଁ ବି ସେମିତି ମୋର ଭଉଣୀଙ୍କର ସିଏ ସିଏ ଜଣେ। ମାନେ ସବୁ ଜିନିଷ ତାଙ୍କର ଭାଇ ଜଣେ ଅଛନ୍ତି ତ ସିଏ ବେଶୀ। ତାଙ୍କର ଟିକିଏ ମୁଣ୍ଡଦୋଷ ଅଛି ତ ସେ କାମ ବେଶୀ କିଛି କରନ୍ତିନି ସେମିତି ଘରେ ଚୁପ ହେଇବସନ୍ତି କାହା କାହାକୁ ଜାଣିପାରନ୍ତିନି କିଛି କରନ୍ତିନି ତ ଇଏ ଘରର ସାନ ଝିଅ। ସବୁକାମକୁ ବାପାମାଙ୍କଠୁ ଆରମ୍ଭ କରି ସବୁ ନିଜେ କରନ୍ତି। ବାହାଘରର ଦାୟିତ୍ଵ ସବୁ ଯେତେ କାମ ଅଛି ସବୁ ବି ନିଜେ କରନ୍ତି। ସିଏ ଯେତେବେଳେ ବାହା ହେଲେ ସମସ୍ତେ ହଁ ଆଗରୁ ବି କାନ୍ଦୁଥିଲେ। ବାହାଘର ସରିଲାଣି ତଥାବି ସିଏ ହସି ହସି କହୁଚନ୍ତି କାନ୍ଦୁଚ କାଇଁକି? ଏ ମୁଁ ଏଟା ମୋ ଘର ମୁଁ ଆସିବି। କାନ୍ଦୁ ନଥିଲେ ଯେତେବେଳେ ସିଏ ଘରୁକୁ ଯେତେବେଳେ ଯିବାବେଳ ହେଲା ଆଞ୍ଜୁଳି ଧରିଲେ। ସେ ମୁହୂର୍ତ୍ତ। କେହି କେହି ବି ସେଠି ଚୁପ୍ ହେଇକି ରହିପାରିଲେନି। ତ ସମେସ୍ତେ ସେଇଟାକୁ। ସିଏ ତା ତାଙ୍କ କାନ୍ଦ ଦେଖି ତାଙ୍କର। ଯାହାକୁ ସିଏ ବିବାହକଲେ ସିଏ ବି ମଧ୍ୟ କାନ୍ଦି ପକାଇଲେ। ସିଏ ବି ତାଙ୍କୁ ଦେଖିକି ସହିପାରିଲେନି ତ ଏନ୍ତି ଥିଲା।
କଣ କରିବା ସେ। ଏତିକି ଯେ ଗୋଟେ ଝିଅ ଜୀବନରେ ଏତିକି ହେଲେ ସିଏ ତ ଗୋଟେ ଘର ଛାଡି। ଜନ୍ମ ନେଲା ଗୋଟେ ଘରେ କିନ୍ତୁ ଜୀବନରେ ଜୀ ବନ ସାରା ବିତେଇବ ଆଉ ଗୋଟେ ଘରେ ଅଁ ତ ଗୋଟେ ଝିଅ ପାଇଁ। କି ଏତିକି ଜିନିଷ ବହୁତ କଷ୍ଟକର ତ ଝିଅ। ଆଜି ମାନେ ଝିଅମାନେ ସେତିକି। ସେଥିପାଇଁ କୁହାହେଇଛି ଭଗବାନ ଝିଅମାନେ ହଉଚନ୍ତି ଠା ଦେବୀଙ୍କ ରୂପ ଆଁ। ତ କଣ ସେଇ ଝିଅମାନଙ୍କ ଭିତରୁ ସେତିକି ଯଦି ବଳ ଆଉ ସେତିକି ଯଦି ତାଙ୍କ ପାଖେରେ। ଧୈର୍ଯ୍ୟ ନଥାନ୍ତା ହୁଏତ ଏ ଏଇ ପୃଥିବୀରେ ଏଇ ଜଗତ ଆଉ ଆ ଗୁକୁ ବଢି ପାରନ୍ତାନି ନାଇଁ କି?
ହଉ ବନ୍ଧୁ ଦଶ ମିନିଟ ହେଲା ସେ ସଇଲା। ତ ନାଇଁ ଏବେ ଆପଣଙ୍କ ପାଖରେ ବି ନଥିବ।
ଆଜ୍ଞା ଏଇ ମଧ୍ୟାହ୍ନ ଭୋଜନ ସମୟଟା ନା।
ହଁ ପୁଣି ପରେ କଥା ହବା ଆଉ।
ଆଜ୍ଞା ଆଜ୍ଞା ବନ୍ଧୁ ନିହାତି ଆଜ୍ଞା ଆଜ୍ଞା ଜୟ ଜଗନ୍ନାଥ।